ହ୍ୟାଲୋ
ହଁ ହ୍ୟାଲୋ ବନ୍ଧୁ ଜୟ ଜଗନ୍ନାଥ।
ହଁ ବନ୍ଧୁ ଜୟ ଜଗନ୍ନାଥ କଣ କରୁଥିଲେ?
ହଁ ଏ ଟିକେ ବିଶ୍ରାମ ନେଉଥିଲି ଆଉ ଆପଣ କଣ କରୁଥିଲେ?
ଏ ଆଜ୍ଞା ଏଇ ବିଶ୍ରାମ ଟିକେ ନଉଥିଲି ଆଉ।
ଆଚ୍ଛା ଆଚ୍ଛା ଭୋଜନ କଣ କଲେଣି କୁହନ୍ତୁ?
ଆଜ୍ଞା
ଭୋଜନ କଣ କଲେଣି?
ଭୋଜନ ସେଇ ଭାତ ଛତୁ ତରକାରୀ କରିଥିଲୁ।
ହଁ ବଢିଆ ଖାଦ୍ୟ ଖାଉଛନ୍ତି ଆପଣ ବର୍ଷା ଦିନ ଛତୁ ତରକାରୀ ନାହିଁ ବଢ଼ିଆ ବାହା ବାହା
ଆଜ୍ଞା ଆଜ୍ଞା। କଣ କରିବା କହିଲେ ଆଉ ଆପଣ କଣ ଖାଇଛନ୍ତି?
ହଁ ମୁଁ ଖାଇଲି ଭାତ ସୋୟାବିିନ ତରକାରୀ ଆଉ।
ଓହୋ ଭଲ ଭଲ ସାଧା ବାଲା ନିରାମିଷ ଖାଉଛନ୍ତି ନା।
ହଁ ଆଜିଠୁ ତ ପରିବର୍ତ୍ତନ ହେଇଛି ଆଉ
ଓହୋ ନାଇଁ ଭଲ ଭଲ
ଆଜ୍ଞା
ହଁ ଆଉ ଆଉ କଣ ଆଜି ଆସିବେ କହୁଛନ୍ତି।
ହଁ ଆପଣ ଯଦି ଆସିବେ ତାହେଲେ ମୁଁ ନିଶ୍ଚିତ ଯିବି କଣ
ଆଜ୍ଞ ଆଜ୍ଞା ମୁଁ
ହଁ ଆପଣ ଆସିଲେ ମତେ କାଲଟି କରିଦେବେ। ମୁଁ ଯାଇକି ନିର୍ଦ୍ଧାରିତ ସମୟରେ ପହଞ୍ଚିବି।
ଆଜ୍ଞା ଆପଣ ପ୍ରୀତମ ବାବୁଙ୍କୁ ନେଇକି ଆସିବେ କି ପଛରେ ପ୍ରୀତମ ବାବୁ ଯଦି ଆସି କେ ଆସିଏ ନହେଲେ ନାଇଁ ଆଉ।
ଓହୋ ମୁଁ ତାଙ୍କ ସହିତ ପ୍ର କଥା ହେଇକି ଯିବି ନହେଲେ ଆଉ।
ଆଉ କଥା ହେଇନାହାନ୍ତି ତାଙ୍କ ସହ?
ଆଜ୍ଞା?
ତାଙ୍କ ସହିତ କଥା ହେଇନାହାନ୍ତି?
ନାଁ ତାଙ୍କ ସହିତ ତ ଆଜି ବାର୍ତ୍ତାଳାପ କରିନାହିଁ କଲ୍ ମଧ୍ୟ କରିନାହିଁ।
ଉଁ ସେ ବାବୁ ତ ଛାଡ଼ନ୍ତୁ ତାଙ୍କ କଥା କଣ କହିବି ସେ ତ ଭାରି ମିଥ୍ୟାବାଦୀ ଲୋକଟିଏ ପ୍ରଥମରୁ କହି କହି ଆଉଚି ଏବେ ବି କହିବି।
ନିଶ୍ଚୟ ନିଶ୍ଚୟ ଲୋକଟି ଭାରି କନକନିଆ ଲୋକଟି। ସବୁ କଥାରେ ଖାଲି କନକନ ହୋଉଚ ଟିକେ ଧୈର୍ଯ୍ୟ ନାହିଁ।
ଆଜ୍ଞା ଆଜ୍ଞା କନ କନ କ
ଆକାଶରେ ଉଡି଼ବି।
ହୁଁ ହୁଁ ତାପରେ ମର୍ତ୍ତ୍ୟରେ ଆସିକି ପଡି଼ବି।
ସେଇଆ।
ଆଉ ଆପଣ ଇବ୍ରାଜ ବାବୁଙ୍କ ସହିତ କଥା ହୋଉଥୁଲେ ଇବ୍ରାଜ ବାବୁ କଁ କୋଉଥୁଲେ?
ହଁ ସେଇ ବନ୍ଧୁଙ୍କ ବିଷ୍ ପ୍ରୀତମ ବନ୍ଧୁଙ୍କ ବିଷୟରେ ତ ଆମର ଚର୍ଚ୍ଚାରେ ପଳେଇଲା କେତେ କଥା ଆଉ।
ହଉ ସାଇ ବାବୁ ଆପଣଙ୍କୁ ମାଗିନାହାନ୍ତି?
ନାଁ ନାଁ ମାଗିଲେ ମୁଁ ତାଙ୍କୁ ଭଲ କି କହିବି ଯେ।
ଉଁ ହୁଁ। ହୁଁ ଭଲ ଭଲ ଇବ୍ରଜ ବାବୁଙ୍କୁ ମାଗୁଥୁଲେ କଣ ଇବ୍ରାଜ ବାବୁ କଣ କୋହୁଥୁଲେ କେଜାଣି?
ଶହେ ଟଆଁ କଁ ଦେଇଛନ୍ତି ବୋଲି ମତେ କୋହୁଥୁଲେ ସେ।
ଏହେ ତାହେଲେ ନେଇଯାଇଛନ୍ତି ତାଙ୍କଠୁ।
ହଁ।
ଉଁ ଭଲ ଭଲ। ଆଉ
ହଁ
ଆଉ
ଆଉ କଁ କଁ କୁହନ୍ତୁ।
ଆଉ ଆପଣ ଟିକେ କଣ ଦେଖିଲେ?
ହ କଁ କହିଲେ?
ଆପଣ ଟିକେ କଣ କଣ ଦେଖନ୍ତୁ।
ଟିକେ ଟିକେ ମୁଁ ମୋର ବ୍ଲୁଟୁଥ୍ ରେ କାଡି଼ ଦଉଚି।
ଆଚ୍ଛା ଆଜ୍ଞା ତାହେଲେ ମୁଁ ଟିକେ ମନ ଇଚ୍ଛା କରଚି ଆଉ।
ନିଶ୍ଚୟ ନିଶ୍ଚୟ।
ଭାବିଲେ ଯଦି ଆପଣ ଶହେ ବର୍ଷ ପରେ ପୃଥିବୀକୁ ଯାଇପାରୁଥାନ୍ତେ ତାହେଲେ କଣ ଦେଖିବାକୁ ଚାହିଁଥାନ୍ତେ ମୁଁ ଯେତିକି ଜାଣିଚି ଆ ପଣ ଯାଇକିନା ଶହେ ବର୍ଷ ପୂର୍ବରେ ପ୍ରଥମେ ତ ପ୍ରୀତମ ବାବୁଙ୍କୁ ଦେଖିଥାନ୍ତେ। କାରଣ ଆପଣ ଜାଣିବାକୁ ଇସ୍ଛୁକ ଥିବେ ନାଁ ସେ ବ୍ୟକ୍ତି ଜଣଙ୍କ କଣ କୋଉ ଅବସ୍ଥାରେ ଥିବେ କଣ କରୁଥୁବେ ତାଙ୍କର ତ କିଛି କାମ ଅନ୍ଧା ନାହିଁ ମୁଁ ଜାଣିଚି ତଥାପି ସେ ବେପାର ଲୋକଟିଏ। ଲେଖାଯାଉ କଁ କରୁଥୁବେ ଶହେ ବର୍ଷ ପୂର୍ବୁରୁ ବି।
ନିଶ୍ଚୟ ନିଶ୍ଚୟ। ମୁଁ ତ ଦେଖିବି ପ୍ରଥମେ ଲୋକମାନେ କେମିତି ରହୁଚନ୍ତି। ସେତୋଳେ ମଧ୍ୟ ଘର ଥିବ ନାଁ ଉଡ଼ୁଥୁବା ସହର ହେବ?
ଆ ହା ହା ମୋ ମୋର ତ ଲାଗେ ଗାଡି ରାସ୍ତାରେ ନୁହେଁ ଆକାଶରେ ଚାଲୁଥୁବ ଆଉ।
ନିଶ୍ଚୟ ନିଶ୍ଚୟ ହଁ ସେ ଆଶରେ ଚାଲୁଥିବା ଗାଡିରେ ବି ଯେ ତୋମ ବନ୍ଧୁ ବସିକି ଉଡୁଥିବେ ହବ।
ଆଜ୍ଞା, ଆଜ୍ଞା ଆପଣଙ୍କୁ କଣ ଲାଗେ ସେତେବେଳେ ସ୍କୁଲ୍ ଥିବ।
ନା ସେତେବେଳେ ତ ସ୍କୁଲ୍ ନଥିବା ଲାଗୁଚି ପିଲା ଡାଇରେକ୍ଟ କଲେଜ୍ ରେ ପାଠ ପଢୁଛି। ଏ ପୁରା କଲେଜ୍ ରୁ ତାଙ୍କର ଅଙ୍ଗନବାଡି ଷ୍ଟାର୍ଟ ହଉଥିବ। ହେଲା ଆଉ ପିଲାମାନେ ବସ୍ ରେ ନ ଯାଇକି ଡାଇରେକ୍ଟେ ଏରୋପ୍ଲେନ୍ ର ତାଙ୍କର ଥିବ ପାର୍କିଂ ବୋଧେ ଲାଗୁଛି। ଏରୋପ୍ଲେନ୍ ଗୋଟେ ଗୋଟେ ଯାଉଥିବ ଉଡିକି ସବୁ ସ୍କୁଲ୍ ଏରୋପ୍ଲେନ୍। ପରୀକ୍ଷା ସେତେବେଳକୁ ମୋତେ ଲାଗୁଛି ବୋଧେ ପରୀକ୍ଷାଟା କଥାବାର୍ତ୍ତା କହିଲେ ପରୀକ୍ଷା ବଳେ ତାଙ୍କୁ ମାନ ଡାଇରେକ୍ଟେ କହୁଥିବେ ତ ଆମେ କୁଶ୍ଚେନ ଆନ୍ସର ଲେଖିେ ଦେବି ତୋମେ ଖାଲି ନାଁଟା ଲେଖି ଦେଇ ପଳ।
ହେ ହେ ମୋତେ ବି ସେଇୟା ଲାଗୁଚି।
ପ୍ରିମିୟମ ପ୍ୟାକେଜ୍ ଥିବ, ସେମାନେ ସେ ପ୍ରିମିୟମ ପ୍ୟାକେଜ୍ ଟାକୁ ଫେମ କରିକି ଚାରିଆଡେ କହିବେ ଟିଚର୍ ମାନେ ବସିକି ଦେଖ।
ହଁ, ହଁ ହଉ ଆପଣ ଏତେ ଇଂଲିଶ କାଇଁ କହୁଛନ୍ତି।
କଣ କରିବା ଆଜି ଟିକେ ହି ଇଂଲିଶ ଟା ପଢି ଇଂରାଜୀ ଟା ପଢି ଦେଇଛି ତ ଆଜି ଓଡିଆ ବଢ଼ିଆ
ହୁଁ, ହୁଁ, ଆପଣ ତ ପ୍ରୀତମ ବାବୁ ଭଳିଆ ଖାଲି କନକନ କନ କନ ହେଲେ ଆଉ।
ନାଇଁ ନାଇଁ କନକନ କଣ ହେବି ଛାଡନ୍ତୁ। ସେତେବେଳେ ଡ୍ରାଇଭର୍ ମଧ୍ୟ ନ ଥିବେ ସବୁ ନିଜେ ଚାଲୁଥିବ ବୋଲି ଭାବୁଛି। ଯେହେତୁ ଏଜୁ ଏବେ ଯେତିକି ଟେକ୍ନୋଲୋଜି ହେଲାଣି ଆଉ ସେତେବେଳକୁ ବେ- ଗାଡି ଚାଳକ ନଥିବେ, ଗାଡି ଚାଲୁଥିବ ମନକୁ ମନ।
ମୋତେ ତ ସେଇ ଲାଗୁଛି, ମୋର ତ ଇଚ୍ଛା ଥିବ ପୃଥିବୀରେ ଅ, କଣ ଦୂଷଣ କମିଛି କି ନାହିଁ ଦେଖିବା ପାଇଁ।
ହଁ ହଁ ନହେଲେ ଲୋକମାନଙ୍କ ପାଇଁ ବଞ୍ଚିବା କଷ୍ଟକର ହେଇଯିବ ନିଶ୍ଚିତ।
ଆଜ୍ଞା, ଆଜ୍ଞା ଆପଣଙ୍କୁ ଲାଗେ ମଣିଷ ଅନ୍ୟ ଗ୍ରହରେ ମଧ୍ୟ ରହୁଥିବେ।
ହଁ ନିଶ୍ଚୟ ସମ୍ଭବ ଯଦି ବିଜ୍ଞାନ ଏଭଳି ଆଗକୁ ବଢିବ ତେବେ ହୋଇପାରେ।
ହଁ, ହଁ ଠିକ କହିଲେ, ଠିକ୍ କହିଲେ ଆପଣ କିନ୍ତୁ କଣ କହିବା, ଆଉ ରୋବୋଟ୍ ବିଷୟରେ କଣ କହିବେ?
ହଁ ରୋବୋଟ୍ ବୋଧେ ସବୁ ଘରେ ଘରେ ଥିବେ ମୁଁ ଯାହା ଲାଗୁଛି। ଆଜ କାଲି ସମସ୍ତଙ୍କ ଘର ସବୁ ସଫାରାଣୀ ରଖୁଛନ୍ତି। ସେତେବେଳେ ଯୁଗରେ ସମସ୍ତେ ନିଜ ଘରେ ଗୋଟେ ଗୋଟେ ରୋବୋଟ୍ ରଖିଦେବେ। ସେ ସବୁଠୁ ଅ ଠୁ ହ-ଲ ଯାଏ ସବୁ କାମ କରୁଥିବେ।
ହଁ ଅଁ, ଆଜ୍ଞା, ଆଜ୍ଞା କିନ୍ତୁ ଗୋଟେ ଭୟ ରହିଚି ରୋବଟ୍ ରେ।
କଣ କିହିଲେ?
ଯଦି ଲୋକମାନେ ପ୍ରଯୁକ୍ତି ଉପରେ ଏତେ ନିର୍ଭର କରିଦେବେ ଯେ ନିଜେ କିଛି କରିପାରିବେ ନାହିଁ।
ହଁ ନିଶ୍ଚୟ ସେଇଟା ନି- ସେଥେର ଚିନ୍ତାର କଥା ସୁବିଧା ସହ ଦାୟିତ୍ୱ ମଧ୍ୟ ଦରକାର। ଏମିତି ଯଦି ସେମାନେ ରୋବଟ୍ ଉପରେ ଭରସା କରିବେ ତାହେଲେ ଲୋକମାନେ ସମସ୍ତେ ମାନ୍ଦାଳିଆ ହେଇଯିବେ। ପରିଶ୍ରମ ହୀନ ହେଇଯିବେ। ଯେ ଯୋଉ ବଳରେ ତାଙ୍କର ମାନସିକ ଆ ରେ ବି ପ୍ରଭାବ ପଡିବ। ଯେ ମାନେ କଣ ଦୁର୍ବଳହୀନ ହୋଇଯିବେ। ଶାରୀରିକ ମଧ୍ୟ ସେମାନେ ହୋଇଯିବେ।
ଆଜ୍ଞା, ଆଜ୍ଞା ଠିକ କଥା କହିଲେ ଆପଣଙ୍କୁ ଯଦି ସେଠାରେ ରହିବାର ସୁଯୋଗ ମିଳେ ଆପଣ ରହିବେ?
ନା ସେ ଦିତୀୟ ଯୁଗରେ ମୁଁ ତ ରହିବି, କିନ୍ତୁ ଏମିତି ଏଇ ରୋବଟ୍ ଉପରେ ଭରସା କରିବି ନାହିଁ। ମୋ ନିତ୍ୟ ଦିନ ମୁଁ ଏବେ ଯେମିତି ବଞ୍ଚୁଚି ଆଗାମୀ ସେ ତାଙ୍କର ଏକଦମ ସେମିତି ହିଁ ବଞ୍ଚିବାକୁ ଚା, ସେୟା ଚାହିଁବି।
ନା ଆଚ୍ଛା, ଆଚ୍ଛା କାହିଁକି?
ନା କାରଣ ମୋର ପରିବାର ବନ୍ଧୁ ଆଉ ନିଜ ସମୟ ମୋ ପାଇଁ ଅଧିକ ମୂଲ୍ୟବାନ। ତ ମୁଁ ସେମିତିକା ଯୁଗରେ ରହିକି ଉମ ନିଜର ଖୁସିକୁ ମାରି ପାରିବିନି।
ଆଜ୍ଞା ଆଜ୍ଞା ସଠିକ ପଥ। ମୁଁ ମଧ୍ୟ ସେଇ କଥା କହିବି ଭବିଷ୍ୟତ ଦେଖିବା ଭଲ କିନ୍ତୁ ବ ତମ ଉପଭୋଗ କରିବା ଆଉ ବଡ କଥା।
ନିଶ୍ଚୟ ନିଶ୍ଚୟ ଠିକ କଥା କହିଲା ଆପଣ। ଆଜି ଆମେ ଯାହା କରୁଚୁ ସେଇଟା ହିଁ ଶହେ ବର୍ଷ ପରେ ପୃଥିବୀକୁ ଗଡିବ ନା କଣ କହୁଚ?
ଆଜ୍ଞା ଆଜ୍ଞା ସଠିକ ଭାବରେ। ଆଜିରହି କାମ ପୃଥିବୀ କୁ କରିବ ପୃଥିବୀକୁ ହେବ ମାନେ କଣ କହିଲ ବଦଳିବଇନା।
ନିଶ୍ଚୟ ନିଶ୍ଚୟ। ଆଜି ଯଦି ଆମେ ଗୋଟେ ଗଛଟେ ଲଗେଇଥିବା ଶହେ ବର୍ଷ ପୁର ସେ ଆମ୍ବ ଗଛ ହବ କି ନଡ଼ିଆ ଗଛ ହବ।
ଏବେ ତ ଲୋକମାନେ କହୁଛନ୍ତି ଆମେ ନଡିଆ ଗଛରେ ଆମ୍ବ ଦେଖୁଚୁ, ଆଉ କଣ କହିବା କହିବି।
ନିଶ୍ଚୟ ନିଶ୍ଚୟ ମାନେ ଯୁଗ କଣ ହେଲାଣି କାହାଠି କଣ
ଟିକେ କାହା ପାଖକୁ ପଇସା ଆସିଗଲେ ଆଉ ସେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି, ଯେମିତି କି ଦେଖନ୍ତୁ
ନିଶ୍ଚୟ ନିଶ୍ଚୟ।
ସେ ତ ଭାବୁଛନ୍ତି ସେ ପୁରା ବଡଲୋକ ହେଇଗଲେ, ଆଉ ଆମକୁ ପୁରା ଭୁଲିଗଲେ ଆଉ।
ସେକେଣ୍ଡ ସେକେଣ୍ଡ ଅମ୍ବାନୀ କହୁଛନ୍ତି ନିଜକୁ କଣ କରିବା।
ହଁ ଅମ୍ବାନୀ ତ ତାଙ୍କର ଛାଡନ୍ତୁ ମୁ ତ ଆଉ କଣ କରିବି ସେ କଥା ନ କହିଲେ ଭଲ।
ନିଶ୍ଚୟ ନିଶ୍ଚୟ ଆପଣ ଏଇଠି ନ କହି ଆଉ କୋଉଠି କହିଲେ ଭଲ ହବ ଏଇଟା ବ୍ୟର୍ଥ ରେ ପଳେଇବ।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କୁ ବୁଲିବାକୁ ଭଲ ଲାଗେ?
ହଁ ବୁଲିବାକୁ ତ ଭଲ ଲାଗେ ମୋର ଆଶା ବି ଅଛି ମୁଁ ଦେବେି ବୋହୁତ ସାରା ପଇସା କମେଇ ଦେବି ତ କିଛି ଦିନ ପାଇଁ ମୁଁ ମୋର କାମର ଛୁଟି ନେଇ ସବୁଆଡେ ବୁଲିକି ଆସିବି ଦି ତିନି
ହୁଁ ସେମିତି ହେଲେ ବର୍ଷା ଦିନ ଯଦି ଆପଣ ଯିବାକୁ ଠିକ ତାହେଲେ ଆପଣ ଯେମିତି କହିକି ମେଘାଳୟ ଚାଲି ଯିବେ ମେଘାଳୟ ବ ବର୍ଷା ଦିନେ ଆପଣ ଲେଖିିକେ ନହେଲେ ପାଞ୍ଚ ହଜାର ହେଇ
ଆ ଠାରେ ସବୁ ନିଶ୍ଚୟ ଭ୍ରମଣ କରିବାକୁ
ଆଉ ତ ଯାହା ରହିଲା ଆମର କଣ ମୋନାଲି ଫୋନାଲି ତ ଆପଣ ଯେମିତି ହୋଉ ଯିବେ।
ଆଚ୍ଛା ସେଇଟା ଶୀତଦିନ ଭଲ ଲାଗିବ।
ଆଜ୍ଞା ଆଜ୍ଞା ଶୀତ ଦିନ ହେଇଯିବେ ସବୁ କିଛି ଆପଣଙ୍କର ଥଣ୍ଡା ହେଇଯିବ।
ନିଶ୍ଚୟ ନିଶ୍ଚୟ। ତଥାପି ତୋ ପାଖରେ ତ ଶୀତ ବସ୍ତ୍ର ଥିବ ତ ବେଶୀ କିଛି ଥଣ୍ଡା ବି ଧରିବନି ଦେହ ବି ଅସୁ
ଆଜ୍ଞା ଆଜ୍ଞା ଏଇଟା ସଠିକ୍ କଥା କହିଲେ। ଆଉ ଆମର ଗୋଟେ କଣ ଟେ ରହିଥିଲା
ଆଉ ଆଉ କଣ ରହିଥିଲା ଆଜି ହଉ ଛାଡ଼ନ୍ତୁ। ମନେ ତ ପଡ଼ନି ଆପଣଙ୍କର କି ମୁଣ୍ଡ, ସନ୍ଧ୍ୟାବେଳେ ତ ଆପଣ ଆସିବେ କେତେବେଳେ ଆସିବେ ଆପଣ?
ଆ ମୁଁ ଭାବୁଚି କେତେବେଳେ ସେଇ ପାଞ୍ଚଟା ସାଢେ ପାଞ୍ଚଟା ବେଳେ ଯିବା ପାଇଁ।
ଆଚଛା ତାହେଲେ ମୁଁ ସେଇଠିିକ୍ ମୁଁ ତ ଠିକ ଛଅଟା ସମୟରେ ଆସି ପହଞ୍ଚିଯିବି ଆଉ ସେଇ ଟାଇମ ବାର୍ତ୍ତାଳାପ କରିବା ନା।
ଛଅଟା ସାଢ଼େ ପାଞ୍ଚଟାରେ ଆସନ୍ତୁ।
ଆଚ୍ଛା ହଉ ଠିକ ଅଛି।
ହଉ ଛାଡନ୍ତୁ ସମୟର ସମ ପରିସମପ୍ତି ଘଟିଲାନି ମୁଁ ରଖୁଛି।
ଜୟାଗ